ହାଲୋ।
ହାଲୋ।
ହଁ ଭାଇ ନମସ୍କାର।
ଭଉଣୀ ନମସ୍କାର।
ହଁ କୁହ ଶୁଭ ସନ୍ଧ୍ୟା ଭାଇ କୁହନ୍ତୁ। କଣ କେମିତି ଅଛନ୍ତି, ଦିହ ପା ଭଲ ଅଛି?
ଦେହ ପା ବହୁତ୍ ଭଲ ଅଛି ମୋର। ଆପଣଙ୍କର?
ହଁ ମୋର ସେମତି ଆଉ ଟିକେ ଥଣ୍ଡା ହେଇଯାଇଚି ଏଇ ପାଗ ଟିକେ ପାଣିପାଗ ଠିକ ନାହିଁ ତ। ବର୍ଷା ହଉଚି। ଏପଟ ସେପଟ ହେଇକି ଓଦା ମୋଦା ହେଇକି ଟିକେ ଥଣ୍ଡା ହେଇଯାଇଛି ଆଉ।
ଆଚ୍ଛା।
କଣ ଟିକେ ଘରୋଇ ଉପଚାର କହୁନାହାନ୍ତି ଥଣ୍ଡା ପାଇଁ?
ଆଉ ଥଣ୍ଡା ପାଇଁ କଣ ଘରୋଇ ଉପଚାର କହିବି? ମୁଁ ତ ଜାଣିନି ଭଉଣୀ ଆପଣ ଜାଣିଥିବେ।
ମୁଁ ତ ସେଇ ସେଇ ଥଣ୍ଡା ପାଇଁ କଣ ଆଉ ସେଇ ଚା ପିଇବ ନା କରିକି। ଅଦା ଫଦା ଚା ଚା ସେଇ ଘିଅ ଫିଅ ଟିକେ ମାଲିସ୍ କରିବ ଏଇତ ସବୁ ଥଣ୍ଡା ପାଇଁ ଆଉ।
ଆଜ୍ଞା।
ଆଉ, ଆଉ କଣ ଖବର? ଆଜି ରାତି ଖାଇବା କଣ?
ଆଜି ରାତିରେ କଣ ହବ, ରୁଟି ଫୁଟି କଣ ହବ ଆଉ, ରୁଟି ଡାଲମା ଆଉ।
ରୁଟି ଡାଲମା ନାଇ ବଢିଆ ଖାଦ୍ୟ ଆଉ। ରୁଟି ଡାଲମା ତ ବେଷ୍ଟ୍।
ଆଜ୍ଞା। ଆଉ ଆପଣଙ୍କର?
ଆମର ସେଇ ରୁଟି ଆଉ କଣ ସନ୍ତୁଳା ଫନ୍ତୁଳା ହବ। ଭଜା ଫଜା ହବ କଣ ଛୁଆ ଖାଇବେ। ସେ ମୋ ପୁଅ ଏଇନା ଟିଉସନ୍ ରୁ ଆସିଲା ତା ପାଇଁ ଯାଉଛି ରୁଟି ଫୁଟି କଣ କରିବି ଖାଇବ ଆଉ। ସିଏ ଖାଲି ବାହାର ଦିନିଷ ଖୋଜୁଚି ଖାଇବା ପାଇଁ। ଘର ଦିନିଷ ଘର ଦିନିଷ ଟା ଭଲ ନା ଆଉ ଦେଶୀ ଦିନିଷ ଖାଇବା ବାହାର ଦିନିଷ କେତେ ତା ଦେହ ଖରାପ ହବ। ପିଲାମାନେ କଣ ସେଗୁଡା ଜାଣି ପାରୁଛନ୍ତି।
ହୁଁ, ନା।
ଆପଣଙ୍କ ଯୋଉଠି କଥା ହଉଛନ୍ତି ସେଠି କଣ ସାଉଣ୍ଡ୍ ଶୁଭୁଛି?
ହଁ ମୁଁ ଚଣ୍ଡିଖୋଲର ଅଛି ତ ବଜାରରେ ତେଣୁ ଗାଡି ମଟର ସାଉଣ୍ଡ୍। ଏପଟେ ଲୋକ ଅଛନ୍ତି ସାଉଣ୍ଡ୍। ଏବେ ଆପଣଙ୍କୁ ସବୁଥୁବ ଶବ୍ଧ।
କଣ ପାଇଁ ଯାଇଛନ୍ତି ବଜାର କଣ କାମ ଅଛି?
ହଁ ଟିକେ ସେ ଶାଢୀ ଟା ଆମ ଦେଇ ସାନ ଦେଇ ଶାଢୀ ଟା ଆଣିଥିଲେ ତ ଭୁବନପୁରରୁ ଯୋଉ ବରଛଣ୍ଡା ଦେଇ।
ହଁ, ହଁ।
ଥିଲା ଦିଟା ସେ ଅଂସର ଖାଁ ଦୋକାନ ରେ ମୁଁ ସେଠୁ ନେଇକିରି ଘରକୁ ଯାଉଛି।
ଆଉ ଚେଞ୍ଜ୍ କରିବାକୁ ଯାଉଛନ୍ତି ନାଇଁ? ବର୍ଷା ହଉଛି ତ ଆପଣ ଗଲେ କେମିତି?
ବଦଳେଇବାକୁ ଯାଇଥିଲି ବର୍ଷା ଟିକେ ଛାଡିଥିଲା ସେତେ ବେଳେ ମୁଁ ଆସିଥିଲି। ଏବେ ପୁଣି ଜୋର ଫେର ପକଉଛି।
ହଁ।
ତାରି ଭିତରେ ମୁଁ ଭାବୁଚି ଟିକେ ଘରକୁ ପଳେଇ ଯିବି ଶୀଘ୍ର।
ନାଇଁ ବର୍ଷା ପୁଣି ଆରମ୍ଭ ହେଇଗଲାଣି। ଏବେ ଟିକେ ଛାଡିଥିଲା ମୋ ପୁଅ ଟିଉସନ୍ ରୁ ଆସିଲା। ତାକୁ କହିଲେ ଛତା ଟା ନେଇକି ଯା।
ପୁଣି ବର୍ଷା ଆରମ୍ଭ ହେଇଯାଇଚି।
ପୁଣି ବର୍ଷା ଜୋର ଆଇଲାଣି ଏଇଥରକ ଜୋର ବର୍ଷା ହବ ଟିକେ। କୁହନ୍ତୁ ଭାଇ ଲୁଗାପୁଟା ଶୁଖେଇବାକୁ ଭାରି ହଇରାଣ।
ହୁଁ।
ମୁଁ ସେ ବାଲକୁନିରେ ତାର ଟାଙ୍ଗିକି ଶୁଖଉଛି। ଆଉ କଣ କରିବି?
ଆଜ୍ଞା।
ଆଉ। ଆଉ କଣ ଖବର?
ଆଉ କୁହନ୍ତୁ ଆପଣ କଣ କେମିତି ସବୁ ଭଲ?
ହଁ ଭଲ ସବୁ ଆଉ। ଆଉ ସେଠିପା ପାଖରେ ମହାବିନାୟକ ମନ୍ଦିର ନା କଣ ଆପଣଙ୍କର ଚଣ୍ଡିଖୋଲ?
ଆଜ୍ଞା।
ସେଠି ମହା ବିନାୟମାଙ୍କଡ ଜୋରେ ନାଇଁ?
ହଁ ଏଇଠି ଜୋର ମାଙ୍କଡ ଏଠ
ଆମେ ଥରେ ଯାଇଥିଲୁ ଭୋଗ ଥୋଇ ମାଙ୍କଡ ଭୋଗ
ବୋହୁତ ପାତି ମାଙ୍କଡ ବି ଅଛନ୍ତି।
ପ୍ରବଳ ମାଙ୍କଡ ମାନେ କୁହନ୍ତୁନି ଏତେ ଭଲ ଲାଗେ ଯିବା ପାଇଁ। ଗାଡି ଖାଲି ଥୋଇଦବୁ ମାଙ୍କଡ ଘେରି ଆସିବେ, ପୁରା ନାଇଁ। ଭୋଗ ଫୋଗ ନେଇକି- ନେଇଯିବେ ଛଡେଇକି।
ଏଠ ଏଠ ମହାମନାଗରରେ ବହୁତ ମାକଡ
ମତେ ଭାରି ଡର ଲାଗେ ଗଲେ ମୁଁ ଖାଲି ଠାକୁରଙ୍କୁ ଡାକି ଡାକି ଯାଉଛି ପ୍ରଭୁ ମାଙ୍କଡ଼ ମାଙ୍କଡ଼। ତାଲେ ଆମେ ସେଠି ଭୋଜି କରୁଥିଲୁ ତ ସାଙ୍ଗମାନେ।
ହଁ ଆମର ସେଠି ଗୋଟେ ନାଇଁ ଭୁୁର ଭୁସୁଣ୍ଡୁପୁର ଗୋଟେ ପାର୍କ ବଢିଆ ପାର୍କ ଅଛି। ସେଠି ଆମର।
ସେଇଠି ତ ବଢିଆ ସେଠି ଯିବା ଥିଲା।
ତୁମ ତ ଆମର ବଡ ଆଗରେ ବଣଭୋଜି କରୁ ସେଠି
ହ ସେଇଠି ବଢିଆ ଜାଗା ଟା ଆଉ ସୁନ୍ଦର ଲାଗୁଛି ମୁଁ ଦେଖିଛି ଫୁନନେ
ହୁଁ।
ସେ ଯୋଉ ଆମେ ଯାଇଥିଲେ ଯୋଉ କେଦାରନାଥ ସେଟା ବଢିଆ ଜାଗା ଗୋଟେ ବର୍ଚଣା ପାଖରେ।
ଆଜ୍ଞା ଆଜ୍ଞା କପାଷ୍ଟିକ୍ କେଦାରନାଥ ମନ୍ଦିର ବହୁତ ବଡ କେଦାରନାଥ ର ପୁରା ଅଳ ଅବିକଳ ନ କଲ ଆମର ହେଇ
ବାରଙ୍ଗ ଯୋଉଠି ବର୍ଚଣା ସେ କୋଉ ଜାଗା ଟା ଭାଇ
ହୁଁ।
ସେଠି ବଢିଆ ସୁନ୍ଦର ଜାଗା ଯାଇଥିଲୁ ସବୁ ଭଉଣୀ ମାନେ ମିଶିକି ଫଟ ଫଟ ଫଟ ଉଠେଇଲୁ ଦେଖିକି ଆଇଲୁ ବହୁତ ସୁନ୍ଦର ଲାଗିଲା ପୁରା ତ ରି କେଦାରନାଥ ପୁରା ଆଉ।
ହୁଁ ଆଉ।
ସେ ଗୋଟେ ଗାଁରେ ବନା ହେଇଛି ନାଇଁ?
ଆଜ୍ଞା।
ପୁରା ଗାଁର ପରିବେଶରେ ହେଇଛି ମନ୍ଦିର ଆଉ।
ହ।
ଆଉ ଏବେ ଯୋଉ ଗା-ରାସ୍ତା ଜାମ୍ ସବୁ ଗାଡି ଘୋଡା ଯାଉଛି ଭାରି ଡର ଦେଖିକି ଯିବେ ଆଉ।
ହଁ ବା ରାସ୍ତା ଗାଡି ମଟର ଯୋଉ ରେଟ ରେ ବଢୁଛି ଜ
ସେ ଜୋର ଚଲେଇବେ ଜୋର ଚଲେଇବେନି ହେଲମେଟ ନେଇ କି ଯିବେ ପୁରା ହୁସିଆରେ ଯିବେ।
ଆଜ୍ଞା।
ଆକ୍ସିଡେଣ୍ଟ ହେଲମେଟ ଟା ଯାଲେ ବି ସୁରକ୍ଷା ଦେବ ନା। ହେଲମେଟା ନେବେ ଦେ ଗାଡିରେ ଆସ୍ତେ ଆସ୍ତେ ଯେତେ ଡେରି ହଉ ବରମ ଆସ୍ତେ ଆସ୍ତେ ଯିବେ।
ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କ କଥା?
ଆଉ କଣ କହିବି ଭଉଣୀ ସବୁ ଭଲ ମୋର ଆଉ। ହୁଁ
ଚା ଫା ପିଉନାହାନ୍ତି-ପିଅନ୍ତିନି ସନ୍ଧ୍ୟାବେଳେ।
ନାଇଁ ନାଇଁ ଚା ଫା ମୁ ପିଭନିସେ ଭାରି ବ ସବୁ ଦେହ ଖରାପ କରେ ଚା ଗ୍ୟାସ୍ ହେଇଯାଏ ଦେହ ତେଣୁ ମୁଁ ପିଏନି
ନାଲିଚା ପିଅନ୍ତୁ ନାଲିଚା ତ ଦେହ ପାଇଁ ବହୁତ ଭଲ କ୍ଷୀରଚା ଗ୍ୟା
ନାଲି ଚା ଅଦା ଗୋଲମରିଚ ପକେଇକି ଟିକେ ପିଉ ନହେଲେ
ସକାଳୁ ଟିକେ ଉଷୁମ ପାଣି ପିଇବେ ବହୁତ ଦେହ ପାଇଁ ଭଲ ଜାଣିଲେ। ଉଷୁମ ପାଣିରେ ପକେଇବେ ୱେଟ କମେଇବ ପେଟ କମେଇବ। ଉଷୁମ ପାଣି ମହୁ ଲେମ୍ବୁ ଟିକେ ପକେଇଦେବେ, ସେ କୋଲେଷ୍ଟ୍ରୋର କମେଇବ ବଡି ପୁରା ଦିଟକ୍ସ କରିବ ଜାଣିଲେ ନା।
ଆଜ୍ଞା।
ବଡି ପୁରା ସଫା କରିଦବ ସେଇଟା। ଯୋଉଟା ଲବଙ୍ଗ ଟିକେ ପକେଇଦେବେ ଚାରି ପାଞ୍ଚଟା। ପାଣି ପୁରା ମରି ମରି ମରିି ଗଲେ, ପୁରା ଅଳ୍ପ ଟିକେ ହେଇଯିବ ଯେତେବେଳେ ସେଇ ପାଣି ଟା ପିଇବେ। ପୁରା ବ ଯେତୀକ ଖରାପ ଜିନିଷ ସବୁ ବାହାର କରିଦବ।
କଣ କଣ କ ପାଣି ରେ କଣ ପକେଇବେ ଗୋଲମରିଚ
ନାଇଁ ଲବଙ୍ଗ ପାଞ୍ଚ ଛ ଟା ଆଣିବେ ଗରମ ପାଣିରେ ପକେଇଦେ ପୁରା ପାଣି ମାନେ ଅଧ ଗ୍ଲାସ ପାଣି ରେ ଜାଣିଲେ ପକେଇଦେବେ ତାକୁ ବସ୍ ରେ ଗ୍ୟାସ ରେ ସେ ପୁରା ମରି ମରି କି ରି କି ଯେତେଳେ ଅଳ୍ପ ଟିକେ ପାଣି ହେଇଯିବ ମାନେ ପୁରା ଯେମି ସେ ଇଏ ପୁରା ଭେ ଦି ପୁରା ଲବଙ୍ଗ ଗୁଡା ପୁରା ଭେଦି ଯାଇକି ଜାଣିଲେ
ଲବଙ୍ଗ ଠ ପାଞ୍ଚଛ ଟା ଲବଙ୍ଗ ଗରମ ପାଣି ରେ ଅଳ୍ପ ତାଟିଆରେ ପ
ହଁ ହଁ ପକେଇ ଦେଇକି ସେଇ ପାଣି ଣି ପୁରା ପିଇବେ ପନ୍ଦର ଦିନ ପିଇବେ ଦେଖିବେ। ପୁରା ପେଟ ସଫା ଦେହ ସଫା ପୁରା ଚିକଣ ହେଇଯିବ।
କଳୁ ଖାଲି ପେଟରେ ପିଇବେ ନା କଣ?
ଖାଲି ପେଟ ଖାଲି ପେଟରେ ସେ କାମ ଦବ।
ହ ପିଇଲେ ସବୁ ପ୍ରକାର ବଦ ହଜମି ଗ୍ୟାସ ସବୁ ରୋଗ ଭଲ କରିଦବ।
ବୋଡିର ଯେତିକ ଖରାପ ଜିନିଷ ବାହାର କରିଦଉ
ଲବଙ୍ଗ ପାଞ୍ଚ ଛଅଟି ଗରମ ପାଣି ରେ ପକେଇ ଭେଦେଇକି ପିଇବେ ନାଇଁ।
ଗରମ ପାଣିରେ ପକେଇ ଦେଇକି ଗ୍ୟାସ ରେ ବସେଇ ଦେଇକି ପାଣି ଟା ଫୁଟି ଫୁଟି ଯେତେବେଳେ ମରିଯିବ ପୁରା ଲାଲ ହେଇଯିବ ଜାଣିଲେ। ଲବଙ୍ଗ ପୁରା ଭେଦିକି ପାଣି ସହିତ ଯେତେବେଳେ ପୁରା ମିଶିଯିବ, ପାଣି ଟା ଅଟୋମେଟିକ ମରି ନାଲି ହେଇଯିବ ସେଇ ପାଣିକି ଖାଲି ପେ ଛାଣିକି ପିଇବେ ଦେହ ପାଇଁ ବହୁତ ଉପକାର। ପନ୍ଦର ଦିନ ଆପଣ କରନ୍ତୁ ତାପରେ ମତେ କହିବେ।
ଆଜ୍ଞା। ଯାହା ହଉ ଭଉଣୀ ଆପଣ ମତେ ଭଲ ଜ୍ଞାନ ଦେଲେ। ମତେ ବହୁତ ଭଲ ଲାଗିଲା ଭଲ କଥା ଆପଣ କହିଲେ ଧ ଆଜ୍ଞା।
ଆପଣ ଟିକେ କଣ କୁହନ୍ତୁ? ବର୍ଷା ତ ଜୋସୋରେ ହେଲାଣି ଘରକୁ ପଳାନ୍ତୁ, ବର୍ଷା ଜୋରେ
ହଁ ମୁଁ ତ ଏବେ ଯାଉଛି ଘରକୁ ପଳେଇବି ବର୍ଷା ବହୁତ ଜୋର ଆସିଲାଣି ଆମ ଆଡେ ବି।
ହଁ ଜୋର ବର୍ଷା ହେଲାଣି ଓଦା ହେଇଯିବେ ରେନିକୋଟ ଆଣିଛନ୍ତି।
ନାଇଁ ରେନିକୋଟ ଆଣିନି ମୁଁ ସେ ଶାଢୀ ଟା ଆମ ଭଉଣୀର ଶାଢୀଟା ନେଇଯିବି।
ଯାହାବି କଣ କର ଚେଞ୍ କଣ କରିବ ଆଣିବି। ରେନିକୋଟ ଆଣିଲେ ବ ବର୍ଷା ରୁ ଟିକେ ତ ର କ୍ଷା ପାଇପାରିବେ ନା ଏତେ ଦେଖ ନ ଗୋଡ ଫୋଡ ଯାଇ ଆରାମରେ ଘରେ ପହଞ୍ଚିବଯିବେ ରେନିକୋଟା ନେଇକି ଯିବେ। ଛତା ତ ଗାଡି ଚଲେଇ ହବନି।
ଆଜ୍ଞା।
ହଁ,
ହୁଁ
ଆଉ କଣ କୁହନ୍ତୁ?
ଆଉ କୁହନ୍ତୁ ଆପଣ କଣ ଭଉଣୀ, ଦେହ ପା ସବୁ କେମିତି କଣ ଅଛି? ଆଉ ଝିଅଙ୍କର ଦେହ କଣ ହେଇଥିଲା?
ଝିଅର ଥଣ୍ଡା ହେଇଥିଲା ଏବେ ଟିକେ କମିଯାଇଚି, ତାକୁ ଔଷଧ ଦେଇଚି କମିଚି ଯେ ଥଣ୍ଡା ଟିକେ ତିନି ଦିନି ରହିବେ ନା, ଯାହାବି ହେଲେ ସେ ଇଏ ଜର ନା, ସେ ପାଣିପାଗ ଇଏକୁ ଟିକେ ବର୍ଷା ବର୍ଷା ଫର୍ଷା ଇଏକୁ ନେଇ ଜର ହେଇଚି, ସିଜିନ୍ ଚେଞ୍ଜ ହଉଛି ଜର ହେଇଚି ତିନି ଦିନି ନଗଲେ କଣ କଣ କମିବ କି? ତାକୁ ଏଇ ପାଦ ଖାଲି ପାଦରେ ଚଲଉନି ସକ୍ସ ପିନ୍ଧଉଛି ସେ ତାପରେ ତାକୁ ଟିକେ ଯୋଉ ଉଷୁମ ପାଣି ଟିକେ ଦଉଚି ଟାଇମ୍ ଟାଇଏମ୍ ପିଇବାକୁ ଜାଣିଲେ?
ଆଜ୍ଞା।
ତଣ୍ଟି କହୁଚି ମମି ଦରଜ ହେଇଛି, ତାକୁ ଟିକେ ଲୁଣ ପକେଇ କୁଳୁ କୁଳୁ କରଉଚି। ଟିକେ ତଣ୍ଟିଟା କ୍ଲିୟର ହେଲେ ଏ ତାକୁ ଟିକେ ଭଲ ଲାଗିବ ଏମତି ସବୁ କରୁଚି ଆଉ। ତେଣୁ ଯାହା ହବ ଦେଖାଯିବ ଆଉ।
ଆଜ୍ଞା।
ଆଉ
ଆଉ କଣ କୁହନ୍ତୁ?
ଏବେ କଣ ଛକରେ ବେଶୀ ଲୋକ ନଥିବେ?
ଗୁରୁତ୍ୱପୂର୍ଣ୍ଣ ସମୟ ମତେ ଦେଇଥିବାରୁ ମୁଁ ବହୁତ ଖୁସି।
ହଉ ଆଜ୍ଞା ହଉ। ଆଜ୍ଞା, ହଉ ରଖୁଚି ରଖୁଛି ଆଉ ହଉ। ଆଜ୍ଞା।
ଆଜ୍ଞା।
ଆଜ୍ଞା ରଖନ୍ତୁ ଆଉ। ମୁଁ ଯାଉଛି କଣ କରି